ଓ।ଶୁବିଲା? ହଁ। ମୁଁ ହଉଛି କହୁ
ଆମ ଆମ ପଟରେ କଣ କହିଲେ ଯୋଉ ଆମର ଯୋଉ ହରି ଯୋଉ କଣ ଅଷ୍ଟପରୀ।
ଅଷ୍ଟପହରୀ।
ଅ
ଅଷ୍ଟପ୍ରହରୀଟା ମାନେ କେମିତି କଣ ମାନେ ହୁଏ ମୁଁ ସେଇ ବିଷୟରେ ହଉଛିି।
ସେଠି?
ତମ ଆଡେ କେମିତି କଣ କରନ୍ତି?
ଆମର ହଉଛି ଆମ ପଟରେ ମାନେ ଯୋଉ କୀର୍ତ୍ତନଆ ଯୋଉମାନେ କୀର୍ତ୍ତନ କରନ୍ତି ସେମାନେ ହଉଛନ୍ତି।
ସେମାନେ ଷାଠିଏ ଜଣ ମେମ୍ବର।
ହଁ।
ଯୋଉ ସେମାନେ ମେମ୍ବର ସେମାନେ ସେ ଅଷ୍ଟପ୍ରହରି ସେମାନେ କରନ୍ତି ତାଙ୍କ ଭିତରେ ସେମାନେ ଚାନ୍ଦା ତାଙ୍କର ଗୋଟେକି ତାଙ୍କର କରନ୍ତି।
କିନ୍ତୁ ଆମ ଯୋଉ ଟୋଟାଲ ଆମର ଗାଁ ଗାଙ୍କ ସମସ୍ତେ ସେଥିରେ ଭାଗ ମାନେ ମିଶନ୍ତି।
ମାନେ ମିଶନ୍ତି।
ହଉଛି। ଏ ସିଏ ହଉଛି ମାନେ ସେମାନେ ତାଙ୍କର ଚିହ୍ନା ମାନେ ଅଷ୍ଟପ୍ରହରୀ ଟା ସେ କରୁଛନ୍ତି କିନ୍ତୁ ଗାଁ ଟାଙ୍କ ଟୋଟାଲେ ଦାୟିତ୍ଵ ଟା ବହନ କରିବେ।
ଆମର ହେଟି ଟିକେ କଣ କହିଲ ଆମର ଟିକେ ଆମର ସବୁ ଚଉଦଶହ ପନ୍ଦରଶ ଭଳିଆ ଲୋକ ନୁ ହେଠି ସେମାନେ ତାଙ୍କର ପୁରା ଟେନଡ୍ ଆମର ମରାଯିବ ଟୋଟାଲି ଗାଁ ଟା ଆକ୍ ଟେଣ୍ଡ ମରାଜୀବ।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
ଆଉ ହଉଛି ତାପରେ ହଉଛି ସବୁ ସବୁ ମାନେ ସାହିର ସବୁ ସାହି ସାହି ସବୁ ମାନେ ଗୋଟେ ଗୋଟେ ଷ୍ଟଲ ସିଷ୍ଟମର ସେଠି ବି ଗୋଟେ ଗୋଟେ ଟେଣ୍ଟ ମରାଯିବା।
। ଟା । । । । ।
ନାଇଁ ରୋଷେଇ ଟା ଗୋଟେ ଜାଗାରେ ହବ ଆଉ ସବୁ ସବୁ ମନେ ଷ୍ଟ ପାଞ୍ଚ ଛଅ ଟା ଷ୍ଟଲ୍ ଧର ହେଇଥିବ ସବୁ ପା ମନେ ପା ସେଇ ଷ୍ଟଲ୍ ମାନ ସବୁ ପରିବା ଦିଆଯିବ ସେ ଏଇ ଷ୍ଟଲ ର ସ୍ତ୍ରୀ ଲୋକ ମାନେ ଏଇ ପରିବା ଟା କାଟିକି ପୁଣି ଗୋଟେ ଗାଡି ଅଛି ସେ ଗାଡି ରେ ସେମାନେ ଲୋଡ୍ କରିଦେବେ ପୁଣି ଆସିବେ ଏଇଠିକି ଯୋଉଠି ଅଷ୍ଟବ ସେଠୀ ସେଇଠିକି ଆସିବ।
ମାନେ ମାନେ ସବୁ ସବୁ ସାଇୁ ପରିବା ପ ହେଇକି ଆସିବ ମାନେ ଗୋଟେ ଜାଗା ରୋଷେଇ ହେବ ପୁଣି ଖାଇବାଟା ସବୁ ହଁ ସାଇକି ସେମିତି ଯିବ ଷ୍ଟଲ୍ ରେ।
ହଁ ମାନେ ସବୁ ପିଲା ସେଇ ଷ୍ଟଲ୍ ରେ ରହି ଯାଇଛନ୍ତି ଏଇ ଏଇ ଷ୍ଟଲ ଦାୟିତ୍ଵ କେତେ ଜଣ ପିଲା ନେବେ ସେ ଷ୍ଟଲ ର ପିଲା କେତେ ଜଣ ନେଇଯିବେ ସବୁ ମାନେ ରା ଏମାନେ ସମସ୍ତେ ନେଇଥିବେ ସେମାନଙ୍କର ଦାୟିତ ରହିଲା ତମେ ସେ ଷ୍ଟଲ ର ଖିଆ ପିଆ ଭଲ ମନ୍ଦ ସମ ଆଉ ତିନି ଦିନିଆଙ୍କ ଟୋଟାଲି ରୋଷେଇ ହବାନାଇ। ସକାଳ ବି ଟିଫନ୍ ହବ ସେଇଠି। ଆଉ। ସକାଳ ଟିଫିିନ ସେଇଠି ସନ୍ଧ୍ୟା ଚା ଫା ସମସ୍ତେ ସେଇଠି ପିଇବେ ସବୁ ଝିଅ ବି ଯିବେ ସେଠି। ମାନେ ସବୁ ଚିଆର ଫିଆର ପଡିଥିବ ବହୁତ ଚିୟାର ପଡିଥିବ ସେମାନେ ବସିବ କୀର୍ତ୍ତନ ଦେଖିବେ ଦେଖିବେ ତାଙ୍କର ହଉଛି ଆସିବେ ଆଉ।
ଆସିବେ ଆଉ। ଆମ କର ଅଷ୍ଟପ୍ରହରୀ ସେମିତି ହୁଏନି। । ହଁ ଆମେର ଏଠି ମାନେ କିଣା ହେଇକି ଆସୁଛି ନା? ଆମ ପାଟରେ କଣ କହଲେ ଆମର ସବୁ ଗାଁ ଗାଁ ସବୁ ମାନେ ଦି ସ କେର୍ତନୀୟ ନାହାନ୍ତି। ହଁ ଆମ ଘର କୀର୍ତ୍ତନ ବର୍ତ୍ତନ କିଣ ଗଲାଣି କିଣା ହେଲାଣି ଆମର। । ଆମର ଆଉ କୀର୍ତନିଆ ଆଉ ଡାକିଲେ ସେମିତି ପାଖାପାଖି କେ ଆସୁଛନ୍ତି ନହେଲେ ଆଉ ଭଲ ଭଲ ଗୀର୍ତନିଆ ସବୁ କିଣା ହେଇକି ଆସୁଛନ୍ତି।
ଓହୋ ନାଇଁ
ଆମ ପଟ୍ରେ ଆମ ପଟରେ ଏମିତି ନୁହଁ। ଆମର ସବୁ କୀର୍ତ୍ନା କିଣା ହେଇଯାଉଛି କିନ୍ତୁ ଆମର ଯୋଉ ଅର୍ପରି ହୁଏ ସମସ୍ତେ ସେଇଠିକି ଯିବେ ଖାଇବା ପାଇଁ ମାନେ ଆମ ମାନେ ଯେତିକି ଗାଁ ଟାଙ୍କ ଅଷ୍ଟ ପରି ହୁଏ ଆମର ସାହିରେ ଅଷ୍ଟ ପରି ହୁଏ ସାଇରେ ଅଷ୍ଟ ମାନେ ସେଇ ସାଇ ଟା ଖାଆନ୍ତି ଆଉ ଗାଁ ର ଯୋଉ ବଡ ଭୋଜି ଟା ହୁଏ। ଲାଷ୍ଟ ଦିନ ତ ବଡ ଭୋଜି ହୁଏ। ମାନେ ଗାଁ ଟାଙ୍କ ଲୋକକୁ ଡକା ଯାଇ ସେଇ ଜାଗା ଦେଖାନ୍ତି ତମର ଯେମିତି ସହି ସାହି ରେ । ସୋନେ ସେ ସାଇରୁ ଆସିପାରିବେନି ଏଠିକି ଏତେ ବାଟ କଣ ସ୍ତ୍ରୀ ଲୋକଟେ ଆସିବ? ଲ ଉପରେ ଖାନ୍ତ ବର୍ଷକୁ ମିନି ପାଞ୍ଚ ସାତ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ପାଞ୍ଚ ସାତ ଲକ୍ଷ ଟଙ୍କା ଖର୍ଚ୍ଚ ହଉଛି ଆମର ସେ ଗୋଟଏ ଜାଗାରେ ଆମ ସମସ୍ତେ ଯାଇ ଖାଉ। ତମର ଯେମିତି ପ୍ରତି ସାହିରେ ଯକି ଖାଉଛନ୍ତି ଆମର ସେମିତି ନହଁ ଆମର ଗୋଟେ ସେମତି ଅତ ବାଦ ଗୋଟେ ହୁଏ ଆଉ। ଆଉ ଆମର ଗଣେଶ ପୂଜା ଗୋଟେ ଚାଲେ ଆଉ ଲକ୍ଷ୍ମୀ ପୂଜା ଗୋଟେ ଚାଲେ । ପୂଜା ଟା ବର୍ତ୍ତମାନ ସତ ସାହିରେ ଆମରି- ଲକ୍ଷ ପୂଜା ଆମ ଦୁଇ ତିନଟା ଲକ୍ଷ୍ମୀ ପୂଜା ପ୍ରତ୍ୟ ପ୍ରତି ଶାଇରେ ନିଜ ନିଜେ ସାଇଲେ ଲକ୍ଷ୍ମୀ ପୂଜା ଚାଲିକି ସେମିତି କରିକି ନି ସେମତି ବ ଚାଲଛି ସବୁ ଆମର ଗାଁ ଟା ବେଶୀ ବଡ ଗାଁ ନୁହେଁ ଛ ସୁନାଉଥ ଲୋକ ସଂଖ୍ୟା
ଆମ ପଟରେ କଣ କହିଲେ ଣ କହିଲେ ମାନେ ଯୋଉମାନେ ମିଶିଥିବେ ସେମାନେ ତ କମ୍ପଲରି ଦି ହଜାର ତିନି ହଜାର ଚାନ୍ଦ ଦେବେ ତାପରେ ଆଉ ଯୋଉ ଲୋକ ଧର ଆମ ଆମର ଆମ ଖଞ୍ଜାରେ ଆମର ଜଣେ ମିଶିଛି ଅଷ୍ଟପଦରେ
ହ ହଁ।
ଆଉ ଯୋଉ ଆମର ଯୋଉ ପାଞ୍ଚ ଛଅ ଘର ଆମର ଖୁସିରେ ଦେବେ।କିଏ ହଜାରେ କି ଦି ହଜାର କି ତିନି ହଜାର କି ପାଞ୍ଚ ହଜାର ଯିଏ ଯାହା ଖୁସି ପାଇଲା ଯେତେ ଦେଇପାରିବ
ଯୋଟା କ ସୋଇ ହ।
ଟୱାର୍ ବଧେ ପା
ହ ହ। ହୁଁ। ହ ତାଉଲେ ଆଉ। ଏମତି ଚାଲ ଆଉ। ହୁଁ। ହଁ ଆଉ ତମ କରେ ଆଉ କଣ କ ସେ ତମେ? ଆଉ କଣ ପର୍ବପର୍ବାଣୀ ଚାଲେ ତମଆଡେ?
ଆମ ଆଡେ ତ ବହୁତ ପର୍ବ ଅଛି, ଶନି ଓଷା ଗଜଲକ୍ଷ୍ମୀ ଗଜ ଉଦ୍ଧାର ଗଜ ଲକ୍ଷ୍ମୀ ଲକ୍ଷ୍ମୀ ଗୋଟେ ଗଜଲକ୍ଷ୍ମୀ ପୂଜା ତ ଅଛି ଆଉ ଅଛି ଗଜ ଉଦାହରଣ ଗୋଟେ ହୁଏ ଜାନୁଆରୀ।
ଜାନୁଆାରୀ ପହିଲ ରହୁ
ମାନେ ହଁ ପନ୍ଦର ଦିନ ହୁଏ ଆମର ସବୁ ଆମ ସେପଟ ଗୋଟେ ବଜାର ଅଛି ସେ ବଜାର ସେଥିରେ ସେ ହୁଏ ବହୁତ ବିରାଟ ଆକାର ଗୋଟେ ଗେଟ ଫେଟ ହୁଏ ଆ ସବୁ ମାନେ ସେ ଗେଟ ଗୁଡା ସବୁ ବର୍ଷେ ବର୍ଷେ ଗୋଟେ ଗୋଟୋଇ ର ଆଉ ହଉଛି ହେଟି ବହୁତ ମାନେ ଲଟେର ସିଷ୍ଟମ ହୁଏ ଗାଡି ଦଶ ପନ୍ଦରଟା କି ସୋ ଲଟେରୀ ସିଷ୍ଟମ ଥାଏ ଗାଡି
ହ।
ଆଉ ହଉଛି ହ ପନ୍ଦର ଦିନ ହୁଏ ଆଉ। ହୁଁ।
ଏଟା ଗଜଲକ୍ଷ୍ମୀ ପୂଜା ନା ଆଉ
ନାଇଁ ନାଇଁ ସେଟା ହଉଛି ଗଜଲକ୍ଷ୍ମୀ ପୂଜା ମାନେ ଗଜ ଉଦାରଣ ଯୋଉଟା ଗୋଟେ କଣ ଗଜକୁ ଉଦ୍ଧାର କରିଦେଲେ ଯୋଉ ଠାକୁର। ଆଁ ଯେମିତି ସେଇଟାକୁ ନେଇକି ସେଟା ଗୋଟେ, ହୁଏ ଗଜ ଲକ୍ଷ୍ମୀ ଗଜ ଉଦାହରଣ ତା ମାସ କୁହାଯାଏ ଗଜର ଆଉ ଗଜ ଗଜଲକ୍ଷ୍ମୀ ପୂଜା ତ ହୁଏ ଏ ଯୋଉ ଆ ଆଶିନ ମାସରେ ଯୋଉ କୁମାର ପୂର୍ଣ୍ଣିମା ସମୟରେ।
ହଁ ବ ସେଇ ଉଚ୍ଚତା କାଇଁ ନାଇ ମୋ କହିବା କଥା ହେଲା ମୁଁ ତ୍ ନିଜେ ଡ ଗୁଜାତା ମତେ ଧରିକି। ହଁ ହ୍ୟାଲୋ ଆମେ କହିଲୁ ଆମର ଗୋଟେ ଗଜଲଷ୍ମୀ ହେଲେ ନା ଗଛ ଚାଲ ବା ଓ ହୋ ହ।
ହ୍ୟାଲୋ।
ନା। ଆଉ ଆଉ ତାର ତମର କଣ ପୂଜା ଏତେ ନାହିଁ।
କାଲି ଦୀପାବଳି କାଳୀ ପୂଜା ହଏ ନା ନାଇଁ ହେ କରେ?
ହୁଁ କାଳୀ ପୂଜା ତ ହୁଏ ଯୋଉ ରୋଡ ରୋଡରେ କାଳୀ ପୂଜା ହୁଏ ସେ
କାଳୀ ପୂଜା ଦଶରା? ଦଶର ହଉଛି ବଶର ଆମ ପାଖରୁ ହୁଏନି ନା ଶୀତ ହଉଛି ଗୋଟେ ଆମ ପାଖରୁ ସ ସେମାନଙ୍କର ସବୁ ସଜ କଣ ବସାନ୍ତି ଆମେ ଜାଣିଛୁ ଆମର
ଆମର ଖାଲି ଯୋଉ କଣ ଦଶହରା ଦିନ କଣ ଘର ଦ୍ଵାର ଚିତା ପକେଇକି ଲକ୍ଷ୍ମୀ ଆସିବେ ବୋଲି ତାଙ୍କୁ ଅ ସେମ କଣ ଡକା ହୁଏ ସେଇଗୁରା ଆମର ଖାଲି ହୁଏ।
ଆମର କଁ କହିଲ ଆମର ହଉଛି ଚାଷ ପ୍ରତି ନା ଆମ ରାକ୍ଷୀ ପୁର୍ଣିମା ଯେ ବଳଭତ୍ର ପୂଜା ସେଇ ଜ ଟ କରନ୍ତି ଧୁମଧାମରେ ହୁଏ। ବଳଦ ଯାତ୍ରା।
ହଁ।
ମେଢ଼ ହୁଏ। ପୁରା ଆମରି ଅଷ୍ଟମୀ ନବମୀ ଦଶମୀ। ପୁରା ଧୁମଧାମେରେ ଦଶରା ଆମର ନବରାତ୍ର ପୂଜା କରାଯାଏ। ଆଉ ତଥରେ ଦଶ ଦଶମ ଦିନ ବାହାର ଏ ପୁରା ଦଶହରା କଣ ଗଣେଶ ପୂଜା କଣ ଲକ୍ଷ୍ମୀ ପୂଜା କଣ ଆ ବିରାଟ ବଡ଼ ଆକାରରେ ଚାଲେ। ଏମତି ଖାଲି ଅଷ୍ଟଟା ଦଶ ଚାଲେ ଆଉ
ଓ ହୋ।
ହଉ ତାହେଲେ ରଖୁଛି ଆ।